ହାଲୋ ହଁ। ଶୁଭ ସଖାଳ।
ହଁ ଶୁଭ ସକାଳ। କଁ କରୁଚନ୍ତି?
ଏଇ ବସିଥିଲି ଟିକେ ଆଉ।
ବସିଛ, ସଖାଳୁ କିଛି କାମ ନାଇଁ?
ନାଁ ଆଜି କିଛି କାମ ନାହିଁ।
ଆଜି ପୁରା ଫାଙ୍କା ଅଛ ବୋଧେ ନା?
ହଁ।
ହୁଁ ଆଜି ରୋଷେଇ ବେଶୀ କିଛି କରିବନି ବୋଧେ?
ନା ଆଜି ଭୋଜି ଅ
ଓହୋ ଭୋଜି ଖାଇବାକୁ ଯିବେ ସବୁ। କଣ ଏକୋଉଶିଆ ଭୋଜି?
ହଁ ହଁ।
ଓହୋ। ହଁ ଆମ ଆଡ଼େବି ହେଇଚି ଭୋଜି ନିମତ ନୁହେଁ ଭୋଜି କରିଚନ୍ତି। ଖାଇବାକୁ ଯିବେ ଆମର ହୁଁ। ଆଉ ତମେ ଯିବନା ଭୋଜି ଖାଇବାକୁ?
ନା ମୁଁ ଯିବିନି।
ହୁଁ ତମେ ପଖାଳ ଖାଇଦବ ବୋଧେ?
ହଁ।
ବର୍ଷା ପାଗତ ଥଣ୍ଡା ଧରିବ ପଖାଳ କାହିଁକି ଖାଉଚ?
ଧରୁ ଆଉ ଏକୁଟିଆ ଆଉ କଁ କରିବାକୁ ଇଚ୍ଛା ନାହିଁ।
ହୁଁ ଆଉ ବର୍ଷା ହେଉଚି?
ହଁ ବର୍ଷା ହଉଚି ସଖାଳୁ।
ହଁ କାଲି ହଉନଥିଲାନା ଆଜି ହଉଚି ସକାଳୁ ବର୍ଷା।
ହଁ ହଁ।
ହୁଁ। ଆଉ ଆଉ ଦେହ ପା ଭଲ ସବୁ?
ହଁ।
ହଁ। ଆଉ କଣ କୁଅ?
ତମ ଯୋଉ ରାସ୍ତା ଯୋଉ କାମ ହବା ପାଇଁ ଆସିଥିଲା ଚିପ୍ସ ଗୁଡ଼ି ସେଗୁଡ଼ା ଓହୋ କାମ ହେଲା ନା ନା?
ନାଇ ରାସ୍ତା ବହୁତ ଦିନ ଆଗରୁ ହେଇଥିଲା ସେ ସବୁ ଭାଙ୍ଗ୍ ଭାଙ୍ଗି ଗଲାଣି ଭାଙ୍ଗିକି ସବୁ ମାନେ ମାଟି ସବୁ ପଟୁ ଭଳିଆ ବସିଗଲାଣି। ପାଣି ବି ଜାଗା ଜାଗା ରହୁଛି ଆଉ ଖାଲ ବି ହେଇଗଲାଣି ଏ ଆସିଥିଲା ହବା ପାଇଁ କିନ୍ତୁ ଏପର୍ଯ୍ୟନ୍ତ କିଛି କାର୍ଯ୍ୟକାରୀ ହେଇନି ଆଉ। ଜିନିଷ ଆସିକି ଅଛି। ଅଳ୍ପ କିଛି କାମ ହେଇଥିଲା ଆଉ କିଛି ହେଇନି।
ଓହୋ ହଁ ଏବେ ତ ବର୍ଷା ଦିନଟା ନା ରାସ୍ତା ରାସ୍ତାରେ ଗାଡି ବି ମଟର ସବୁ ଯାଉଥିବେ ସାଇକେଲ। ବହୁତ ଅସୁବିଧା ହଉଥିବ ତାଙ୍କର।
ହୁଂ ଏଇ ଯୋଉ ବଡ ଗାଡି ସବୁ ଟ୍ରକ ଆଉ ଟ୍ରାକ୍ଟର ଫାକ୍ଟର ସବୁ ଏ ବାଲି ଫାଲି ସବୁ ବୋଇକି ରାସ୍ତା ବେଶୀ ଖରାପ ହେଇଯାଉଛି।
ହଁ। ସେସବୁ ଯିବା ପାଇଁ ଅଲଗା ରାସ୍ତା କଲେ ଭଲ ହୁଅନ୍ତା।
ହଁ।
ଏବେ ତ
ଏ ସବୁ କରୁନାହାନ୍ତି ସେଇ ରାସ୍ତାରେ ଯିବା ଆସିବା କରୁଛନ୍ତି ଟୋ କ ସାଧାରଣ ଲୋକମାନେ ଯିବା ଆସିବା କରିବାକୁ ବହୁତ ହଇରାଣ ହଉଛନ୍ତି।
ହଁ।
ହଁ।
ତମର ସେପଟରେ ସୁବିଧା ସବୁ ଅଛି।
ନା ଆମ ଆଡେ ବହୁତ ଦିନ ପୂର୍ବରୁ ହେଇଥିଲା ସବୁ ରାସ୍ତା। ଏବେ ଆଉ କରୁନାହାନ୍ତି ତାଙ୍କର ଚିପ୍ସ ଗୋଡି ମାଟି ସବୁ ଆଣିକି ରଖିଛନ୍ତି ତାଙ୍କର କୋଉ ଦିନ କରିବେ ଠିକ ନାହିଁ ଆଉ।
ଗାଁ ଗହଳିରେ ତ ସବୁ ରାସ୍ତା ଉପରେ ସବୁ କାମ। ସମସ୍ତେ କରୁଛନ୍ତି ରାସ୍ତାକୁ ବି ମାନେ ଜାମ କରିଦଉଛନ୍ତି ଆଉ।
ହଁ ଯାହାର ଟିକେ ଜାଗା ସଟ ସେମାନେ ସବୁ ରାସ୍ତାରେ ତାଙ୍କର ସବୁ ଇଏ କରୁଛନ୍ତି ଆଉ।
ହଁ।
ହୁଁ।
ଆଉ ଏବେ ତ ଯୋଉ ପ୍ରକାରର ସଡକ ଦୁର୍ଘଟଣା ସବୁ ହଉଛି।
ହଁ ସବୁ ଗାଡି ଘୋଡା ଆମେ ଥରେ ଯାଇଥିନୁ ଏଇ ରଜ ବେଳେ। ଯାଇଥିନୁ ଏଠିକି ବୁଲିବା ପାଇଁ ମନ୍ଦିର ସବୁ ଯାଇଥିନୁ। ସେଇଠୁ ସବୁ ଗୋଟେ ମୁଁ ଗୋଟେ ମାନେ ଗୋଟେ ପୁଅ ଟେ ଆଉ ଦିଟା ତା ବାପା ବୋଧେ ଯାଉଥିଲେ। ଆଉ ସେପଟରୁ ଦି ଜଣ ସାଙ୍ଗ ଆସୁଥିଲେ ବୋଧେ ବୁଲିବାକୁ ଆସିଥିଲେ ସେମାନେ ଆସୁଥିଲେ। ଯୋ ଏଥିରେ ମୋଟର ସାଇକେଲ ରେ ସେମାନେ ପୁରା ଏତେ ଜୋରେ ଆସିଛନ୍ତି ଆସିକି ବାଡି ଦେଲେ ପୁରା ପୁରା ସେଠି ପଡିଗଲେ ସେ ଗୋଟେ ବୁଢା ଲୋକ ଟେ। ନାଳଗଡ଼ା। ହଁ ମୁଣ୍ଡ କୁ ଏମିତି ମୁଣ୍ଡ ମାରିକି ରାସ୍ତାରେ ପଡିଗଲେ ସେଠି ହମସ୍ ଫମସ୍ କିଛି ନଥିଲା। ବହୁତ ମାନେ ମୁଣ୍ଡ ଟା ଫାଟିଗଲା। ତାପରେ ତାକୁ ଆମ୍ବୁଲାନ୍ସ ଶହେ ଆଠ ଡାକିକି ତାକୁ ନେଇକି। ଗଲେ ମେଡିକାଲ।
ହଁ ଏବେ ମୁଁ କାଲି ରାତିରେ ଦେଖୁଥିଲି ସମାଚାର। ତାଧରେ ଦେଖଉ ଥିଲା ଏଇ ଯୋଉ କଟକ ରେ ଗୋଟେ ପିଲାଟେ ତା ଭଉଣୀ ଘରକୁ ଯାଉଥିଲା। ମାନେ ରଜ କରି ତାକୁ ଗୋଟେ ଅଟୋ ହିଁ ଅଟୋ ଆଉ ଗୋ ଟେ ଦୁଇ ଚକିଆ ଯାନ ପୁରା ମୁହାଁମୁହିଁ ହେଇକି। ପିଟିକି ସେ ଯୋଉ ପିଲାଟି ଯାଉଥିଲା ତା ଭୋଉୀ ଘରକୁ ତାର ପୁରା ମୁଣ୍ଡ ଆଉ। ତାର ଶରୀର ପୁରା ଅଲଗା ହେଇଯାଇଛି ସବୁ। ହୁଁ ଯୋଉ ଭାର ଜିନିଷ। ସବୁ ସେଗୁଡା ସବୁ ପଡିଛି ରାସ୍ତାରେ ଦେଖିଲେ ବହୁତ ଦୁଃଖ ଲାଗୁଛି।
ହଁ ଏବେ ତ ସବୁ ଗାଡି ମାନେ ବହୁତ ଦୁର୍ଘଟଣା ହଉଛି।
ହଁ ଗାଡି ଚଲାଉଛନ୍ତି ଯୋଉ ମଦ୍ୟପାନ କରିକି ଗାଡି ଚଲେଇକି ବେଶୀ ଅସୁରକ୍ଷିତ।
ହଁ ସେଇଟା ତ ଏବେ ବହୁତ ବଡ ସମସ୍ୟା ଆଉ। ତାକୁ ରଖୁ ମାନେ ମାନେ ଅଟକେଇ ବି ପାରୁନାହାନ୍ତି କେହି ମଦା ପିଇବାକୁ ମାନେ ସବୁ ପ୍ରାୟ ଲୋକ ଲୋକ ମଦ ପିଇଉଛନ୍ତି ମଦ ପିଇକି ଏମିତି ଗାଡି ଚଲାଉଛନ୍ତି ବହୁ ହଇରାଣ ବି ହଉଛନ୍ତି
ସେଇଥିପାଇଁ ଯେତେ ପ୍ରକାର ସବୁ ଦୁର୍ଘଟଣା ଘଟୁଛି ରାତିରେ ବି ବଡ ବଡ ଗାଡିରେ ଯୋଉମାନେ ସବୁ ରାତି ଅନିଦ୍ରା ହେଇକି ଚଳଉଛନ୍ତି ସେମାନେ ବି ଏମିତିରେ ମାନେ ବିଶ୍ରାମ ନେଇକି ଚଲେଇବା କଥା।
ହଁ ଏ ସବୁ ଆଉ
ହଁ ଆଗରୁ ସବୁ ସାଇକେଲ ଥିଲା ଏତେ କିଛି ଅସୁବିଧା ହଉନଥିଲା ଲୋକମାନେ ବି ପଦଯାତ୍ରା କରୁଥିଲୁ ଏବେ ଯେତେ ସବୁ ସୁବିଧା ହଉଛି ସେତେ ସବୁ ଅସୁବିଧାରେ ମଧ୍ୟ ପଢୁଛନ୍ତି ମୋର ଗୋଟେ ମୋର ବନ୍ଧୁ ଜଣେ ମୋର ସ୍କୁଲ ଟାଇମ ର ବନ୍ଧୁ ସିଏ ତ ମାନେ ତାଙ୍କ ଘରେ ସେ ଗୋଟିଏ ପୁଅ ବାପା ମାଙ୍କର ସେ ତାର ଥିଲା ଜନ୍ମଦିନ ଥିଲା ଜନ୍ମଦିଲ ଥିଲା ତା ଜେଜେଙ୍କେ ଠାରୁ ସେ ପଇସା ନେଇକି ଆସୁଥିଲା ମାନେ ତାର ନିଜର ପୋଷାକ ଫୋଷାକ କିଣିବା ପାଇଁ ଆଉ ଆସୁଥିଲା ମାନେ ଏମିତି ଦୁର୍ଘଟଣା ଘଟିଲା ମାନେ ଗାଡି ଗୋଟେ ବାଡ଼େଇ ଦେଲା ବଡ ଗାଡିଟେ ସେ ପୁରା ସେଇ ପୁରା ସ୍ପ ମାନେ ସେଇ ଜାଗାରେ ହିଁ ତାର ସେ ଡେଟ ହେଇଗଲା
ର ହେଇଗଲା
ଘରେ ହଁ ତାଙ୍କ ଘରେ ବି ତା ମା ବି ପୁରା କେତେ ଏତେ ଦିନ ପୁରା ମାନେ ପାଗଳି ଟାଇପ ର ହେଇଗଲେ ହେଇଗଲେ ତଥାବି ହେଇଗଲେ ତାଙ୍କର ଗୋଟେ ପୁଅ ଥିଲା ନା ସମସ୍ତେ ବି ବହୁତ ମନେ ଥିଲେ ଗଲେ ଆମେ ବି ସାଙ୍ଗମାନେ ସବୁ ସମସ୍ତେ ଯାଇଥିଲୁ ଆଉ ମନ ବହୁତ୍ ଦୁଃଖ ହେଲା ଆଉ ଯାହା ହେଲେ ସବୁ ସବୁଦିନ କିଛି ନା କିଛି ଲୋକ ମ ମାନେ ମୃତ୍ୟୁବରଣ କର
ହଁ ଏଇ ଗାଡି ଯାନବାହାନ ରେ ଯିବା ଆସିବା କରିକି ଯେତେ ବି ତ ଯାହାବି ହେଲେ ମେଡିକାଲ ରେ ତ ମାନେ ଡାକ୍ତରଖାନା ରେ ଯେତେବେଳେ ଯିବ ଯାହାବି ହେଲେ ଗୋଟେ ମେଡି ଟେନ୍ ରେ କିଛି ବି ଗୋଟେ ହେଇଥିବ ଏମିତି ଦୁର୍ଘଟଣା ହେଇକି କାହାର ହାତ କଟି ଯାଇଥିବ କାହାର ମୁଣ୍ଡ କଟି ଯାଇଥିବ
ହୁଁ ସେଗୁଡା ଦେଖିଲେ ବହୁତ ଆମର ନହେଲେ ସେ ଅନ୍ୟ କାହାର ବି ନିଜର ଲୋକ ହେଇଥିବେ ଆଉ ଦୁଃଖ ଲାଗେ ଆଉ
ହଁ ବହୁତ ଦୁଃଖ ଲାଗିବ ଆଉ ଆଉ କଣ କୁହ
ତମେ ଗାଡିରେ କେବେ କୁଆଡେ ଗଲା ବେଳେ କିଛି ଦୁର୍ଘଟଣା ଘଟିଛି କି?
ନା ମୁଁ ମୁଁ ମାନେ ଗଲାବେଳେ କେବେ ହେଇନି ହେଲେ ମୁଁ ଆଉ ସେଦିନ ର ରଜରେ ଯୋଉଁ ବୁଲିବାକୁ ଯାଇଥିଲୁ ମୁଁ ସାମ୍ନାରେ ଦେଖିଲି ବହୁତ
ହଁ
ଦୁଃଖ ଲାଗିଲା ଏଇଆ ଆଉ।
କେନ୍ ଶିକିଚ ନା?
ହଁ ମୁଁ ସାଇକେଲ ଶିଖିଛି ଏକାଟିଆ ଚଲେଇ ଦିଏ। ଆଉ ହଉଛି ମାନେ ଯୋଉ ମୋଟର ସାଇକଲ ବା ସ୍କୁଟି। ସେଟା ଶିଖିନି ଆଉ।
ଓହୋ।
ଶିଖିଛି ମାନେ ଏକା ଚଲେଇଦେବି ମୁଁ ଆଉ ଆଉ କାକୁ ବସେଇକି କି ବହୁତ ଏଇ ରାସ୍ତା ଜାଗାକୁ ମାନେ ରୋଡ ମାନେ ବଡ ରୋଡ କୁ ଯାଇ ା ର ଆଉ ଫାଙ୍କା ରାସ୍ତାରେ ଶୀ ଚଳେଇ ଦେବି।
ହଁ ସାଇକେଲ ଚଲେଇଲା ବେଳେ ଦୁର୍ଘଟଣା କିଛି ଘଟିନି?
ହଁ ସାଇକେଲ ଚଲେଇଲା ବେଳେ ଛୋଟ ବେଳେ ବହୁତ ଜାଗାରେ ପଡି ଯାଇଚି। ହାତ ଗୋଟେ ଛିଣ୍ଡିଯାଏ ଛୋଟବେଳେ ତ ସମସ୍ତେ ପଡନ୍ତି ହୁଁ।
ସାଧାରଣ ଦୁର୍ଘଟଣା ଆଉ।
ହଁ ସେଗୁଡା ସାଧାରଣ ଦୁର୍ଘଟଣା। ଛୋଟ ବେଳେ ସବୁ ପଡିଯାଆନ୍ତି ଆଉ।
ହଁ ଏବେ ଚାଲୁଚନ୍ତି ନା?
ହଁ ଏବେ ଏବେ ବର୍ଷେ ପାଖାପାଖି ହେଲାଣି ଆଉ ବେଶୀ ଚଲଉନି ଆଗରୁ ଯେତେବେଳେ ଯାଏ। ପାଠ ପଢିବାକୁ ମାନେ ବିଦ୍ୟାଳୟ ନେଇକି ଯାଏ।
ଓହୋ
ହଁ
ଏବେ ପଢା କାର୍ଯ୍ୟ ସମ୍ପୂର୍ଣ୍ଣ ହେଇଗଲାଣି।
ହଁ ଏବେ ପଢାପଢି ଆଉ ସରିଗଲାଣି ଆଉ। ହୁଁ।
ଓ ହୋ।
ଯେ ଆଉ ଘରୁ ବାହାରକୁ ତ ଯିବାର ନାହିଁ ଘରେ ରହିବା କଥା।
ହୁଁ। ଏବେ ଘରେ ରହିକି କଣ କରୁଛ?
ଘରେ ରହିକି ଯାହା ଘର କାମ କରେ ନହେଲେ ଚୁଲି ପାରେ
ହୁଁ
ଉଆ
ହଁ ଶା ପଢ଼ା ପଢ଼ି ଆଉ କିଛି କରୁନାହାନ୍ତି?
ନା ଆଉ ପଢ଼ୁନି ପଢ଼ିବା ଆଉ।
ଫଳା ଫଳ ବାହାରିନି ବୋଧେ ନା ବାହାରି ସାରିଲାଣି?
ଫଳାଫଳ ହଁ ଫଳାଫଳ ବାହାରିଚି।
ପାଣି ଆଇଲାଣି ମାଣ୍ଡିଆଟା ଘୁଂଚେଇ ଦେ ଆଚ୍ଛା।
ରଖ।